ହଁ କୁହନ୍ତୁ।
ଆଉ କଣ କରୁଥିଲେ?
ନାଇଁ ଆଉ କଣ କରିବି ବସିଥିଲି ଆଉ।
ହଁ ମୁଁ ବି ସେ ବସିଥିଲି ବସିଥିଲି ଆଉ। ଆପଣ ଙ୍କ କଥା ଭାବୁଥିଲି ଦେଖିବା କରେ କଣ କରୁଛନ୍ତି। ଆଉ ଆପଣଙ୍କର ରାକ୍ଷୀ ଆସିଲାଣି ତା ପାଇଁ କଣ କେମିତି ପ୍ରିପାରେସନ୍ କରୁଛନ୍ତି?
ହଁ ଆମର ଆମର ଯେହେତୁ ପ୍ରଧାନ ଘର। ତ ଆମର ପର୍ବ ହଉଚି ରାକ୍ଷୀ ପୂର୍ଣ୍ଣିମା। ହେଲାକି। ଆମର ହେଇଦିନ ବଳଭଦ୍ର ଜନ୍ମ, ଆମର ସେଇଦିନ ହିଁ ଆମର ପର୍ବ। ଆମେ କଣ କରୁନା ପୂର୍ଣ୍ଣିମା ଦିନ ଆ ଏମିତି ତ ଭାଇ ମାନଙ୍କୁ ଆମ ସାହିରେ ଆମର ଯେତେ ଘ ମାନେ ଅଛନ୍ତି। ମାନେ ଖାଲି ମୋ ନିଜ ଭାଇଙ୍କୁ ବାନ୍ଧି ଦବ ନା ନୁହେଁ ଆମ ସାହିର ଆମର ପଚିଶ ଟା ଫାମିଲି। ଆମେ ସେମାନଙ୍କୁ ସମସ୍ତଙ୍କୁ ଭାଇମାନନଙ୍କ ହାତରେ ରାକ୍ଷୀ ବାନ୍ଧୁ। ତାପରେ କଣ ହୁଏନା ଆମର ଗାଈ ବାଛୁରୀ ସେଦିନ ମାନେ ଗାଈ ବାଛୁରୀ ଙ୍କିି ସବୁ ଗାଧେଇ ଦିଅନ୍ତି। ତାଙ୍କ ଯୋଉ ଆମର ଇଟା ନାହିଁ ଇଟା ଇଟାର ଗୋଟେ ଛୋଟ ଖଣ୍ଡ କରି ତାକୁ ଘୋରନ୍ତି ଗୋଟେ ପଥରରେ। ସେଇ ଯୋଉ ତା ଦେହରେ ପାଣି ମିଶେଇକି ଢାଉ ଢାଉ ହେଇଯାଏ ସେଇଟା, ତାକୁ ସବୁ ଗାଈ ଶିଙ୍ଗରେ ଲଗା ହୁଏ। ସେଇ ସବୁ। ଖାଇସିଙ୍ଗରେ ଲଗାନ୍ତି। ତାକୁ ଫୁଲ ହାର ପାଇଁ ବେକରେ ପକା ହୁଏ। ରାକ୍ଷୀ ବି ବନ୍ଧା ହୁଏ। ତାପରେ ଠାକୁରଙ୍କୁ ଆମର ସେଦିନ ପୂଜା କରାଯାଏ। ରାକ୍ଷୀ ବନ୍ଧା ହୁଏ ସବୁ ଠାକୁରଙ୍କ ପାଖରେ ରାକ୍ଷୀ ବନ୍ଧା ହୁଏ ପୂଜା କରାଯାଏ। ଗାଈ ବାଛୁରିଙ୍କୁ ଆମର ସ୍ପେସିଆଲଲିଏନ ମାନେ କଣ ଗାଈ ବାଛୁରୀଙ୍କୁ ହିଁ ପୂଜା କରାଯାଏ ସେଦିନ। ଆମର କଣ ହୁଏ ନା ଯୋଉ ଗୁହାଳ ଥାଏ ସେଠି ଯୋଉ ଆମର ଆଣ ବଟା ହେଇକି ଲାଗି ସେଇଥିରେ ଆମର ସବୁ ଅଙ୍କା ଯାଏ ମାନେ ଗୁହାଳ କାନ୍ଥରେ ଦଉଡି ଅଙ୍କା ହବ ଆଉ ମୋହି ମାନେ ଯୋଉ ଯୋଉ ଦରକାର ଜିନିଷ- ସେଗୁଡାକ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ। ଯାହା ସବୁ। ଉଁ ମାନେ କଣ ସେ ଆଗରୁ ସବୁ ଥିଲା ଲଙ୍ଗଳ ଜୁଆଳି ସେଇ ସବୁର ଆମର ସବୁ କଣ ଚିତ୍ର ସବୁ ଅଙ୍କା ହୁଏ କାନ୍ଥରେ ଆଉ ଗାଈ ଚିତ୍ର ଗୋଟେ ଅଙ୍କା ହବ ଗୋଟେ ବାଛୁରି ଚିତ୍ର ଅଙ୍କା ହବ ମାନେ ଏମିତି ଯ ଅଙ୍କା ଭାରି ଭଲ ଲାଗେ ଦେଖିବା ପାଇଁ। ତାପରେ କଣ ହୁଏ ନା ଗାଈଙ୍କୁ, ଚକୁଳି ପିଠା ହବ ସନ୍ଧ୍ୟାରେ। ଚକୁଳି ପିଠା ବନେଇକି ପୂଜା କରାଯାଏ। ମାନେ ସିନ୍ଦୁର ଲଗାହବ ଦୁବ ଫୁବ ଆସି ଯେମିତି ପୂଜା ହୁଅନ୍ତି ସେମିତି ପୂଜା ହବ। ପୂଜା ହେଇକି ପିଠା ଖାଇବା ପାଇଁ ଦିଆହବ ଗାଈଙ୍କୁ। ଆଉ ଆମର ପିଠା ବନା ହୁଏ ଘରେ ସେଦିନ। ମଣ୍ଡା ପିଠା ବନା ହୁଏ ତାପରେ ଭାତ ଡାଲି ତରକାରୀ ସବୁ ରୋଷେଇ ସେ ହୁଏ ଆମେ ସମସ୍ତଙ୍କୁ ଡାକୁ ଖାଇବା ପାଇଁ। ସେଦିନ ଖିଆପିଆ ବି ଆମର ସେଦିନ ମିଳେ। ଆଉ ସେପଟେ?
ଆମର ଆମର ସେମିତି ଠାକୁରଙ୍କୁ ଫାଷ୍ଟ ତ ର ରାକ୍ଷୀ ଦିନ ଠାକୁରଙ୍କୁ ବନ୍ଧା ହୁଏ ସବୁ ରାକ୍ଷୀ। ଆଉ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା, ଶ୍ରୀକୃଷ୍ଣଙ୍କୁ, ହନୁମାନ, ଗଣେଶ ସମସ୍ତଙ୍କୁ ରା ରାକ୍ଷୀ ବନ୍ଧାଯାଏ। ଆଉ ଆମର ବି ସେମିତି ଗାଈ ମାନଙ୍କୁ ବି ରାକ୍ଷୀ ବନ୍ଧାଯାଏ। ଗାଈ ମାନ ନୂଆ ସେଦିନ ଗାଧେଇବେ। ସେ ତାଙ୍କୁ ପୂଜା କରାହବ। ତା ସେମାନ ଅ ପିଠା ଖାଇବେ ତାଙ୍କୁ ରାକ୍ଷୀ ବନ୍ଧା ହୁଏ ଆମର ବି ସେମିତି ଗାଈ କୁ କରାଯାଏ। ଆଉ ଆମର ତ ମୋର ତ କେହି ନିଜର ଭାଇ ନାହିଁ ସେମିତି ସ ବାକି ଯୋଉ କଜିନ ସବୁ ଅଛନ୍ତି ଅଲଗା ଭାଇ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧେ। ନହେଲେ ପଠେଇ ଦେଇଥାଏ ପାଇଁ ଯୋଉମାନେ ଦୂରରେ ଅଛନ୍ତି ତାଙ୍କ ପାଇଁ ରାକ୍ଷୀ ପଠେଇ ଦିଏ। ଆଉ ଜଣେ ବାବାଙ୍କର ସାଙ୍ଗ ଅଛନ୍ତି ତାଙ୍କର ଜଣେ ପୁଅ ସିଏ ସାନ ଭାଇ ପରିକା ତାକୁ ବି ଯାଇକି ରା ରାକ୍ଷୀ ବାନ୍ଧେ ମୁଁ ଆଉ ଏମତି ଆଉ ରାକ୍ଷୀ ବାନ୍ଧେ ଆମର ଆଉ ଏକ ସ୍କୁଲ ରେ ଯେତେବେଳେ ପଢୁଥିଲି ସ୍କୁଲରେ ସ୍କୁଲରେ ସବୁସିକୁ ରାକ୍ଷୀ ବନ୍ଧାଯାଏ ଆମର। ଆମ ସରସ୍ଵତୀରେ ସମସ୍ତିଙ୍କୁ ସ୍କୁଲ ରେ ବାନ୍ଧି ଦଉ। ସେତେବେଳେ ଏବେ ଆଉ ଏବେ ତ ସ୍କୁଲ ନାହିଁ। ଆଉ ଏବେ କାହାକୁ ରାକ୍ଷୀ ବେଶୀ ବାନ୍ଧି ହଉନି। ଯାହା ଖାଲି ଭାଇ ମାନଙ୍କୁ ଯାହା ଯତ ନାଇଁ ପୂଜା ଅଲଗା ଭାଇ ମାନଙ୍କୁ ସବୁ ବନ୍ଧା ହୁଏ। ଆମର ପିଠା ପିଠି ସେଦିନ ତ ସବୁ ହେଇଥାଏ ରାକ୍ଷୀ ଦିନ। ଆଉ ଯାହେଲେ ପିଠା ହବ ସେ ସବୁ ପିଠା ପିଠି ଖାଇକି ତାପରେ ରାକ୍ଷୀ ଫାକ୍ଷୀ ବାନ୍ଧିକି ଆସେ ସବୁ ପ୍ରକାରର ଯୋଉମାନେ ରାକ୍ଷୀ ବାନ୍ଧି ଥାଏ ସବୁ ଗିଫ୍ଟବି ମିଳିଥାଏ। ଚକଲେଟ ହେରିକା ବେଶୀ ଟିକେ ଭଲ ମିଳି ଥାଏ ସବୁ ସେଦିନ ଖୁସି ଲାଗେ ବି ଭଲ। ଆଉ ତାପରେ ଆମର ରାକ୍ଷୀ ଦିନ ପି ଏଥର ଏଥର ରାକ୍ଷୀରେ ମୋ ଜନ୍ମଦିନ ପଡୁଛି। ମୋର ରାକ୍ଷୀକୁୁ ଏଥର ଜନ୍ମ ଦିନ ପଡିଯାଉଛି ଥରେ ଥରେ ଅଲଗା ବି ପଡେ। ଥରେ ଥରେ ପୁର ମୋରୋ ଭାଇ ଗୋଟେ ଅଛି ତା ଜନ୍ମଦିନ ଛବିଶ ରେ ମୋରୋ ସତେଇଶ ରେ। ତା ଜନ୍ମଦିନକୁ ବି ଥରେ ଥରେ ରାକ୍ଷୀ ପଡିଯାଏ ଏମିତି ହୁଏ। ଆଉ ଏଥର ମୋ ଜନ୍ମଦିନରେ ରାକ୍ଷୀ ପଡିଯାଇଚି ଆର୍ଥର ମୋ ଜନ୍ମଦିନ କୁ ଗଣେଶ ପୂଜା। ପଡି ଯାଇଥିଲା। ଆଉ ଏଥର ରାକ୍ଷୀ ପଡିଚି ଭଲ ଏଥର ମଜା ହବ ମୋରୋ ଟିକେ ଭଲ। ଆଉ ଆପ୍ ରାକ୍ଷୀ ତ ସମସ୍ତଙ୍କୁ ସେମିତି ବାନ୍ଧାବନ୍ଧି କରେ ମୁଁ। ହଁ ନିଜେ ବି ମୋ ନିଜକୁ ଗୋଟେ ରାକ୍ଷୀ ବାନ୍ଧି ଦିଏ। ମତେ ପସନ୍ଦ ଭଲ ଲାଗେ। ଆଉ ଆପଣଙ୍କ ଆଡେ କେମିତି କଁ ପିଠା ପୁଠି ଆଉ କଁ କରନ୍ତି?
ଆମର କଣ ହୁଏ ନା ଯୋଉ ରାକ୍ଷୀ ପୂର୍ଣ୍ଣିମା ପୂର୍ବର ଯୋଉ ସନଡେ ଟା ପଡେ। ଏଇଥିରେ ଆମର ଖୁଦୁରୁକୁଣି ଓଷା ହୁଏ। ମାନେ ଜଣେ ଜଣେ ଅଛନ୍ତି ରାକ୍ଷୀ ପୂର୍ଣ୍ଣିମା ପରେ ହୁଏ। ଆମର କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ପୂର୍ବ ଯେଉଁ ରବାର ପଡ଼ିବ। ଆମର ସେଇଦିନ ଖୁଦୁରୁକୁଣି ଓଷା ହବ ଏଇଥରକ କଣ ହେଇଥିଲା। ଯୋଉ ଦିନ ରାକ୍ଷୀ ପୂର୍ଣ୍ଣିମା ପଡିଥିଲା ସେଇଦିନ ଖୁଦୁରୁକୁୁଣି ଓଷା ପଡିଯାଇଥିଲା। ଗୋଟେ ଯୋଉ ଦିନ ସେକେଣ୍ଡ ଯୋଉଟା ପାଲ ସେଇଦିନ ପଡିଥିଲା ବୋଧେ ଆଏତ୍ ସେଇଦିନ ଆମେ କଁ କଲୁ ନା ଆଉ ଆମର ତ ଖୁଦୁରୁକୁଣୀ ଓଷା ଯୋଉ ମାନେ କରନ୍ତି। ସେମାନେ ସକାଳୁ ଗାଧେଇବେନି। ଯେତେବୋଳେ ସଖାଳୁ ଆଗେ ଖଜୁରୀ ବିଛା କଟା ହେଇ ଆସିବ ଫୁଲ ତୋଳିବାକୁ ଯିବୁ ସମସ୍ତେ। ତାପରେ ଏଇଥର କଣ ହେଲା ନା ଆଁ ସମ ସ୍ତେ ମିଶିକି ସବୁ କାମ କରିଦେଲୁ। ସବୁ କାମ କରିଦେଇକି ସମସ୍ତେ ରାକ୍ଷୀ ବାନ୍ଧିବେ ବୋଲି ଗାଧେଇବା ପାଇଁ ବ୍ୟସ୍ତ। ଗାଧେଇଲି ରାକ୍ଷୀ ବନ୍ଧା ହବ ତାପରେ ମୁଁ ଏକାଟିଆ ରହିଲି। ଖାଲି ଏଁ ନଗାଧେଇକି ମୋ ସାନ ଭୋଉଣୀକୁ କହିଲି ସିଏ ଗାଧେଇକି ସମସ୍ତଙ୍କୁ ରାକ୍ଷୀ ବାନ୍ଧି ଦେଲା ମୁଁ ମୋରୋ ସବୁ ଠାକୁରଙ୍କର ଯାହା ସବୁ ଉଁ ସେଇ ଯୋଉ ସବୁ କାମ ବନ୍ଧାବନ୍ଧି କଦଳୀ ଗଛ ପୋତା ହବ ଆଉ ଫୁଲ ସବୁ ଲଗାହବ ସେ ଖଜୁରୀ ବିଛାରେ।
ଏଇ ଗୁରା ସବୁ ଏତେ କମ ସବୁ କରିକି ବାରଟା ଗୋଟେ ବେଳେ ଯାଇକି ମାନେ ଗାଧେଇଲି। ଆସିକି ସବୁ ଗାଧେଇ ପାଧେଇ ସବୁ ରାକ୍ଷୀ ବାନ୍ଧିଲେ। ମୁଁ ମୋରୋ ଉଁ ଗାଧେଇ ନଥିଲି ମୋ ଭାଇ ବାନ ଦେଲି ଆଉ ମୁଁ ନ ଗାଧେଇକି ସେ ମତେ ପଇସା ଦେଲା। ଏମିତି ଆଉ ଆଉ ପିଠା ଆମର ମଣ୍ଡା ପିଠା ହୁଏ ସେଦିନ। ମାନେ ସିଝା ମଣ୍ଡା ସିଝା ମଣ୍ଡା ଟା ହୁଏ।
ଆମ ଆଡେ ବି ଆଜ୍ଞା।
ଆଉ ମୁଁ କହିଲି ଆମର ସିଝା ମଣ୍ଡା ହୁଏ ଆଉ ଚକୁଳି ପିଠା ହୁଏ ତରକାରୀ। ଏଇଡ଼ା ହୁଏ ରାକ୍ଷୀ ପୂର୍ଣ୍ଣିମାରେ ଏଇଡ଼ା ହୁଏ ସ୍ପେସିଆଲି ଆମର ତରକାରୀ ହୁଏ। ଆଉ ପିଠାଟା ବି ହୁଏ ଚକୁଳି ପିଠା ଟା ମେନ୍। ଆଉ ତମେ ଯାହା ବନେଇକି ଖାଅ ଚକୁଳି ପଠା ଟା ଆମର ମାନେ ବନା ହବ ଆଉ ଗୋଟେ ଗହ୍ମା ପୂର୍ଣ୍ଣିମା ବୋଲି ଗହ୍ମା ଗୋଟେ ଲଟା ଥାଏ ଗହ୍ମା ଗଛ ଆମେ ତ ଦେଖିନୁ ଆମର ସବୁ କାନ୍ଥରେ ସେନ୍ ସେଇ ଯୋଉ ଗହ୍ମା ଯୋଉ ଗଛଟା ଲଟାଟେ ସେଇ ଗୁଡା ସବୁ ଆଙ୍କା ହଏ ଆମ କାନ୍ଥରେ। ଯୋଉମାନେ ଜାଣିଚନ୍ତି ପୁରୁଣା ଲୋକୋ ଅଛନ୍ତି ଏବେ ତ ସେମାନେ ଜାଣି ପାରୁନାହାନ୍ତି। ଯୋଉମାନେ ମୋ ମା ସବୁ ଅଛନ୍ତି ଏମାନେ ସବୁ ସେଇ ମାନେ ଗମ୍ହାର ଗମ୍ହାରି ଲଟା ନାଁ କଣ ସେଇଟାକୁ ଏମାନେ ଆଙ୍କନ୍ତି। ମାନେ ଯେମତି ଝୋଟି ଆଙ୍କନ୍ତି ସେମାନେ ସବୁ ସେମତି ସବୁ ଆଙ୍କନ୍ତି ଯେଠା ତ ଆଙ୍କନ୍ତି ସିନ୍ଦୁୁର ଦିଆ ହବ ସେଇଥିରେ ସେ ଗଛରେ। ସିନ୍ଦୂର ଲଗାହବ ଆମର କିନ୍ତୁ ଭଲ ଲାଗେ। ଆମ ରାକ୍ଷୀ ପୂର୍ଣ୍ଣିମାଟା ଯେହେତୁ ଆମର ପର୍ବ ତ ଆମୁ ଟି ଖୁସି ଲାଗେ ବେଶୀ ଆଉ ଖାଇବା ପିଇବା ହୁଏ ସାଙ୍ଗସାଥି ଡାକିକାକୁ ଯାଉ। ସେମାନେ ଆସିବେ ମିଶି ମାଶି ଖାଇବୁ ଏମିତି ଆଉ।
ଅ ଆମର ବି ସେମତି ପିଠା ନୁହେଁ କୁଁ ଚକୁଳି ପିଠାଟା ଟିକେ ମେନ୍ ହୁଏ। ଆଉ ଚକୁଳି ପିଠା ତରକାରୀ ଆଉ ଅଲଗା ପିଠା ବି ଏମତି ଇଟିଲି ହେରିକା ହେଇଥାଏ। ସବୁ ଏମତି ସବୁ ହେଇଥାଏ ଆଉ ଆମର ବି ଖୁଦୁରୁ କୁଣିଟା ଆମ ଗାଁ ପଟେ ଗୋଟେ ପାଳି ଆଗୁଆ କରନ୍ତି। ମୋ ମାମୁଁ ଘର ପଟେ ନାହିଁ କି ଭୁବନେଶ୍ଵର ପଟେ ନାଇଁ। କିନ୍ତୁ ଗାଁ ପଟେ ମାନେ ହୁଏ। ଆ ଗୋଟେ ପାଳି ଗୋ ଯୋଉ ପାଳିଠୁ ଆରମ୍ଭ ତା ପୂର୍ବ ପାଳିରୁ ସେମାନେ କରିବେ।
ହଁ ଆମର ବି ସେମତି ଆମର ବି ସେଇଆ ପାଞ୍ଚ ପାଳି।
ଆମର ବି ସେମତି ପାଞ୍ଚ ପାଳି କରନ୍ତି ମୁଁ ଗାଁରେ କେବେ ଖୁଦୁରୁକୁଣିଟା କରିନି। ମୁଁ ଏଠି କରିଦିଏ ମୁଁ ଖୁଦୁରୁକୁଣିଟା କେବେ ମାସ ଯାକ କରିନି ଖାଲି ଶେଷ ପାଳି ଟା କରିଚି ଏଯାଏଁ। ଉଁ ଦେଖିଆ ଭାବୁଚି ଏଥର କରିବି ଅଦି ଆଉ। ଆଉ ଆ ଙ୍କ ଗରେ କୁଁ ଖୁଦରୁକୁଣିରେ କେମତି କଁ ପୂଜା କରନ୍ତି?
ହୁଁ ବଡ଼ ଆମର ଆମର କଣ ହୁଏ ଖଦୁୁରୁକୁଣିରେ ଆମେ ଯେତେ ପିଲା ଝିଅମାନେ ସମସ୍ତେ ଆଗେ ରାତି ତିନିଟାରୁ ଉଠିବୁ ଫୁଲ ପାଇଁ। ଫୁଲ ସବୁ ତୋଳିକି ଆଣିବୁ। ଅରଖ ପତ୍ର ଆଉ ଜୁଇ ଡାଳ ଗୋଟେ ଆମର ଦିଆ ହୁଏ ମାନେ ଭାଲୁକା ବୁ ସେବଳେ ଜୁଇ ଡାଳ ଦିଆ ହୁଏ। ଅରଖ ପତ୍ର ଜୁଇ ଡାଳ ଫୁଲ ଆଉ କଦଳୀ ଗଛ ଆଉ ଖଜୁରୀ ବିଛା ତାକୁ ସବୁ ଆଣିକି ଆଗେ ଗେଟ୍ ବନାଉ ଗେଟ୍ ବନେଇକି ତାପରେ ସେଥିରେ ସେ ଫୁଲ ଫୁଲ ଲଗାଉ। ବାଗେଇ ସାରିଲା ପରେ ଏତିକି କାମ ସରେଦେଇ ତାପରେ ଯିବୁ ପୋଖରୀକୁୁ। ସମସ୍ତେ ଭୋଗ ନେଇକି ଯିବୁ। ଫାଷ୍ଟ୍ ଦିନ ନିଉଁ ଆମର ଅରୁଆ ଚାଉଳ ଆଉ କ୍ଷୀର ସେଦିନ। ତାପରେ ସେଇଟାକୁ ପୂଜା କରୁ ପୂଜା କରିକି ଠାକୁରଙ୍କୁ ସମସ୍ତେ ପୂଜା କରେ ସେ ପୋଖରୀରେ ସବୁ ଗାଧେଇବେ। ସେମାନେ ସବୁ ଭୋଗ ସବୁ ଛୁଆ ସବୁ ଥିବେ ପୋଖରୀରେ ଗାଧୋଉଥିବେ ସେମାନେ ସବୁ ଭୋଗ ଖାଇବେ। ତାପରେ ଅରିକି ଆସୁ।
ହଁ। ଆମର ତ ଗାଁରେ କୁହନ୍ତି କି ଫୁଲ ଚୋରଣୀ ମାନେ ସବୁ ଆସୁଛନ୍ତି ରାତି ଅଧାରୁ। ରାତି ଦିଟା ତିନିଟା ବାଜିଗଲେ ସବୁ ଗାଁର ଝିଅମାନେ ବାହାରଯିବେ ରବାରେ ଶନିବାର ରାତି ଯୋଉ ରବିବାର ପାହାନ୍ତିଆ ପାହାନ୍ତିଆ ତିନଟା ଚାରଟା ବାଜିଲେ ସବୁ ବାହାରି ଯାଆନ୍ତି ଅ ହଁ ମୁଁ ଟିକେ ରଖୁଛି ଆଉ ଟିକେ ପରେ କରିବି। ଆଜ୍ଞା।